ଏରା ହଁ କିଛି ନାଇ।
ହଁ ହଁ ଅନି ସକାଳୁ ଭାତ ସକାଳୁ ଭାତ ରା
ଚୁଲିରେ ଭାତ ବସଉଚନ୍ତି ତ ସେଥିପାଇଁ ବସେଇ ଦେଇଚୁ ଆଉ।
ଅ ହଁ ଆଉ ତରକାରୀ କିଛି କରିନ? ଅ ହ।
ନା ନା କିଛି କଟା ହେଇନି କିଛି ରନ୍ଧା ହେଇନି ସ କାଳୁ ମଟର ତରକାରୀ ତ ଆଉ।
ଅହୋ।
ଆଉ କଁ ଖାଇଚ ଜଳଖିଆ କଣ ଖାଇଚ? ନା ଆମେ ରାନ୍ଧିନୁ, ଜଳଖିଆ କଣ ଖାଇଚ? ଦି ଟେଷ୍ଟି ଖାନା ଖାଉଚ, ଅହ।
ଏଇ ସ ସବୁ ଛୁଆ ପିଲା ଅଛ ଖାଇବେ ବୋଲି ଆ କାଲି ଚକୁଳି ହେଇଥିଲା କାଲି ଟିଲିପ୍ ଦିଅ ଖାଇ
ନା ଆମର ପିଠା କରିନୁ କରିମୁ ସନ୍ଧ୍ୟାବେଳେ। ଆଉ ଏଇନା ଡାଲି କରଚି ଭଜା ନା ବା କରନୁ ରୋଷେଇ କରନୁ କରିମୁ ଗଲେ। ଡାଲି, ଭଜା ଏ ପୋଟଳ ବେସନରେ ଛାଣିମି ଛେନା ତରକାରୀ କରିମି ଆଉ। ହଁ କଁ ଝୁଡଙ୍ଗ ମସଲା ଦେଇକି
ତାନେ ଜିମୁ ଆଉ ତମର ତ ଭଲ ଭଲ ଆଇଟମ କରିଛ ଆମେ ଜିମୁ ଆଉ।
ହଁ ଆସିବ, କୋଉଥିରେ ଆସିବ କୋଉଗାଡିରେରେ ଆସିବ କୁହ? ବସରେ ନା ହ ତମେ ତମେ ପଳେଇଆସ ମୁଁ ପଛେ ପଇସା ଦେଇଦମୁ ଆଉ।
ସେମିତି କେମିତି ହବ ଗାଡି ପଠେଇନେ ଯିବୁ ନା ଆଉ ସେମିତି ହେଇପାରିବ ନା ହେଇପାରି ମୁନୁ ଗାଡି ପଠେଇବ ଆମେ ଯିମୁ।
ହଁ ହ ଓ ବଟେଇ ହଁ ରୋଷେଇ ସରୁ ବଟେଇବ। ଆଉ। ନା କାଲି ହେଇଥିଲା ଇଏ କାଲି ଆଇଷ ଥିଲା, ଆଜି ତ ସାଧା କାଲି ତ ଇ ଲି ଖାସି ମାଂସ ହଁ।
ହଁ।
ଆଜି ସାଧା ଆଜି
ଆଜିିବା ସୋମବାର ସଂକ୍ରାନ୍ତି ସୋମବାର ଆଉ ସାଧା ହବନି ନା, ସମସ୍ତେ ହଁ କାଲି ବି ମଙ୍ଗଳବାର ଆଉ କଣ ଖାଇହବ।
ସାଧା ବୋଲି ଚାରି ପାଞ୍ଚ ପ୍ରକାର ନହନେ ହବନି, ତାପରେ ଆମର ସବୁ ଗରମ ଗରମ ଖାଇବି ଥଣ୍ଡା ହେଇଗନେ କେଇ ଖାଇବେନି।
ହୁଁ, ଆମର ପା ଏଇନା ସମସ୍ତେ ଖାଇକି ଉଠିଲେ। ହଁ, ଏଇ ସବୁ ଥଣ୍ଡା ହେଇଗଲେ ବି କଣ ଭଲ ଲାଗିବ କି?
ହଁ ସେଇଥିପାଇଁ ମୁଁ କରେନି ଏଇ ଠିକ୍ ଆରମ୍ଭ କରେ ଦଶଟାରେ ରୋଷେଇ ସାଢ଼େ ବାରଟା ସୁଦା ସରିଯାଏ। ଆଉ ଗୋଟେ ବେଳକୁ ସବୁ ଖାଉ ଆଉ।
ଅଧଘଣ୍ଟାରେ ସବୁ ସରିଜିବ ଯଦି ମନକରିବ ରୋଷେଇ ଯିଏ କରିବ। ଖାଲି ହଁ ଦି ପଟ ରେ ଦିଟା ଗ୍ୟାସ
ତୁ ହେଲେ ଟିକେ ଛୁଆ କେ କଁଆ ହେଲା ତା କତିକି ଯା। ପୁଣି ଟିକେ ଆଉ କଣ ଅଲଗା କାମ ଥିବ ସେଟା ଇଏ କର।
ତମ ଘରକୁ ତାନେ ଯିବନି ଏଥର?
ନା ଜିମିନି ଆଉ କଣ ଅସୁବିଧା ହେଇଛି ତ ସେ ଜିମିନି ପିଇସା ଜମିନି ଆଉ ହଁ ହଁ ହଁ।
ଅ ହଁ।
ଏଠି ବାରିକି ଅଛି ଖାଲିଟା କାହିଁ ଘରକୁ ଜିମି ସେଠି ପୁଣି ଛୁଆ ଛୁନ୍ତା ଏ ପୁଣି ଏଗୁରା ଆଦି ହେଠିକି ପଳେଇବି ଏରା କିଏ ସଫାସଫି କର କରିିବା ଏଠି ପୁଣି।
ହଁ।
ଲୁଗା ପଟା ସେ ବେଡସିଟ ଫେଡସିଟ ୟାଙ୍କର ଛୁଆଟାର ଡ୍ରେସ ପତ୍ର
ହଁ ବା।
ଛୁଆଟା ଦିନକୁ ତିନି ଚାରି ହଳ ପିନ୍ଧୁଚି। ସେରା ସେ ସେତେ ଦିନକୁ ତାର ବହୁତ ଡ୍ରେସ୍ ହେଇଯାଇଥିବ। ସେରା ସଫା କରିମି ମୋର ଯାହେନେ ପାଞ୍ଚ ଛ ଚା ଚାରି ମୋର ଯାହେନେ ପାଞ୍ଚଟା କେତେ ଶାଢୀ ପିନ୍ଧୁ ତ ଚାରି ପାଞ୍ଚଟା ଶାଢୀ ଖୋଲିକି ପିନ୍ଧୁଚି ସଫା କରିବି। ବେଶିଟି ବେଶିଟ ଗୋଟେ ତକିଆ ଖୋଳ ଦିଟା। ସେଇରା ସବୁ ଗୋଟେ ମାନେ ଗୋଟେ ଦିନରେ ସଫା କରିବାକୁ ପଡିବ ସବୁ। ମାନେ ଏମିତିରେ ତ ଡେଲି ବାଲଟିଏ ଲେଖାଏ ସଫା ହଉଛି ସେଗୁରା କିଛି ନୁହଁ ଗୋଟେ ଦିନରେ ସବୁରା ସଫା ସଫା କଲା ବେଳକୁ
କଷ୍ଟ ଲାଗିଵ
ପାଣି ନାହିଁ ନା ପାଣି ଅସୁବିଧା ଆମର ଟିକେ। ହୁଁ ପାଣି ଅସୁବିଧା କଷ୍ଟ କିଛି ନୁହେଁ ସଫା କରିବା ଟା କଷ୍ଟ ନୁହେଁ ମେନ ପାଣି ଟା ବୋହିକି ଆଣିକି ଧୋଇବା ଟା କଷ୍ଟ।
ହଁ।
ସଫା ତ ସେମିତି ଘଣ୍ଟାକ ଭିତରେ ସବୁ ସଫା ହେଇଯିବ। ଏ ଯୋଉ ପାଣିରକ ବୋହିକି ଆଣିମି ଟିୱଲ ସଫା କରିବୁ ଟିଓଲ ତ ପୁଣି ଯୋଉ ଜାମ ହଉଚି। ଟିୱଲ ଯାମେ ପାଣି ଧରିକି ଆସେ। ନା ଆମର କିଛି ନାହିଁ ଯୋଉ କିଛି ଦେଇନାହାନ୍ ନ୍ତି।
ହଁ।
ସରକାର ସୁବିଧା ପାଣି ଦଉଚି ଆମର ସେରା ନାହିଁ। ଘର ଆଗରେ ଶହେ ମିଟରରେ ଗୋଟେ ଟିୱଲ। ହଁ ଗାଁ ଏଠି ଏଇଯୋଉ ପାଖରେ ଏଇ ଯୋଉ ହସ୍ପିଟାଲ ପାଖରେ ଆଉ ନା ନା। ହଁ ଆମ ବାପର ସେଇଠି ଶାଶୁ ଘ ର ସେ ଆଗରେ ଆଗରେ ଆଉ
ଉଁ ହୁଁ ନାହିଁ ନା ଆଉ କଣ କରିବ? ସେ ତ ପାଣି ବୁହା ଟା ତ ମଣିଷକୁ ସମ୍ବୁ ସମସ୍ତଙ୍କୁ ବେଶି
ଉଁ ମୁଁ ମୁଁ ମୁଁ ଯେତ୍ ମୁଁ ଯେତିକି ଓଜନ ଥିନି ପାଣି ବୋହି ବୋହି କା ସବୁ ଓଜନ କମିଗଲାଣି।
ଆମର ଏଇ ଯୋଉ ଯେତବେଳେ ମଟର ଟା ଖରାପ ହେଇଗଲା ପାଣି ମଟର ଟା।
ମୁଁ ଯେତିକି ଓଜନ ଥିନି ପାଣି ବୋହି ବୋହିକା ସବୁ କମିଗଲାଣି ହୁଁ।
ହୁଁ ଆଉ।
ମୁୁଁ ଯେତେ ଓଜନ ଥିନି ପାଣି ବୋହି ବୋହି କା ପାଞ୍ଚ କିଲ କମିଗଲିଣି। ସକାଳୁ ଖାଇଥିନି ଏଇ ଯୋଉ ବନେଇଥିନି ଏଇ ଯୋଉ ମାନେ ଇଏ ହଁ ଏ ଯୋଉ ପୁରି ହଁ ପା। ପୁଅ ପାଇଁ ପୁଅ ପାଇଁ ଗୋଟେ ରୁଟି କନି ସେ ଖାଇଲା ମୋର ପୁରୀ ବନେଇନୁ ଆମେ ପୁରୀ ଆଉ ଗୋଟେ ସନ୍ତୁଳା କନୁ। ପରିବା ପକେକି ଯାଇ ପକେକି ସନ୍ତୁଳା ଟେ କନୁ। ପୁରୀ ସନ୍ତୁଳା ଆମେ ଖାଇନୁ ତାପରେ ପୁଣି ନା ରୋଷେଇ କତିକି ଯିମୁ ରୋଷେଇ କରିବୁ ଆଉ।
ହୁଁ। ଆ ଆଉ।
ଖାଇଥିନି। ହୁଁ ଏଇ ସେଓ ଖାଇଥିନି କଦଳୀ ଖାଇଥିନି।
ହଁ ଆଉ ପତଳା ହେଇଗଲଣି ଯେତେ ଖାଇବା କଥା ଖାଅ।
ନା ମ ଖାଇନେ କଣ ହବ? ଖାଇବୁ ଏପଟେ ଖାଇବୁ ସେପଟରେ ପାଣି ବୋହିବୁ। ସେ ଦେହ କୋଉଟ ରହିବ ଘରକୁ ଗଲା ବେଳକୁ ସମ ମସ୍ତେ କହୁଚନ୍ତି ଆ ଦେହ କଣ ହୋଉଚି କି ତୁ ପତଳା ହେଇଯାଉଚୁ କାହାକୁ କହିବୁ।
ହଁଓ। କଣ କରିବ?
ଏ କାହାକୁ କହିବୁ ପାଣି ବୋହୁଚୁ ବୋଲି ଲାଜ ମାଡ଼ିବ।
ହୁଁ।
ଆଉ ପାଣି ବୋହିବା ବ ଯୁଗ ଅଛି ନା?
ନା ବା। କଣ କରିବୁ ଏଇ ଯୋଉଠି ଅସୁବିଧା ହୋଉ ଚି ସେମାନେ ବୋହୁଛନ୍ତି ଆଉ ଆ କଣ କରିପାରିବା?
ଆମେ ଆଉ କଣ ଆମେ ଆଉ କଣ କରିବା ଇଚ୍ଛା ନଥିଲେ ବି ସେଇଠି ବୋହିବା ଆଉ କଣ କରିବା।
କୋଉଚି ଆମର ଯୋଉ ପାଣି ଟ୍ୟାପଟା ଖରାପ ହେଲା ମାନେ କଣ କହିବୁ କେତେ ଖଣେ ଗରା ବାଲ୍ଟି ମାଡିଆ ପାଣି ନ ନବା କଥା ସେଇ ଜିନିଷରେ ବି ଯୋଉ ହଇରାଣ ହେଇକି ଯୋଉ ମାନେ ପାଣିଟା କୋଉଟା ରେ କନି ଦରକାର ନାହିଁ ଯୋଉ ଗାଦୁଗାଦୁ କରିକି ଆମ ଢା
ଦରକାର ନାହିଁ ତମେ ରାତି ପାଇବ ମୁହଁ ଟେ ମୁହଁ ଟେ ଧୋଇବ ପାଣିରେ ପିଇଵ ତ ମନ୍ଦେ ପାଣି ମନ୍ଦେ ପିଇବ ନା ପିଇବନି ଗାଧେ ଗାଧା ଗୁ ଦି ତମ ଲୁଗାପଟା ସଫାସୁଫି କରିବ ସ ଲୁଗାପଟା ସଫାସୁଫି କରିବ ଫେରେ ଠା ଠାକୁର ପୂଜା କରିବ ପାଣି ଦରକାର ଆଗେ ଠାକୁରଙ୍କୁ ମନ୍ଦେ ପାଣି ଆଣିକି ପୂଜା କରିବ ନା କରିବନି।
ଏଇବୁ ସଫା କରିବୁ ଆଉ ଲାଟିନ୍ ଯିବୁ ହ ରୋଷେଇ ଚାରିଟା କାମରେ ଆଗେ ପାଣି ହୁଁ ଆଗେ ପାଣି ଦରକାର।
କୁର ଟିକେ ପୂଜା ପ କରିବୁ କି ଘର ଫର ପୋଛା ପୋଛି କି କରିବୁ ସବୁ ତ ଏବେ ପାଣି।
ପାଣି ବିନା ପାଣିରେ କୋଉଟା ଆଜିକାଲି ହଉଛି ଯେ କହିବି। ଉଁ।
କଣ କରିବା କେବେ ସୁବିଧା ହବ ଏସବୁ ଏଇ ବାଡିରେ ଗୋଟେ ଖୋଲିଦିଅନ୍ତୁନି। କରନ୍ତୁ ଏ ପାଣି ବା ଭଲ ପଡ଼ିବ ନାହିଁ ଲୁଣିଆ ମୁୁଣିଆ ପାଣି।
ହଁ ତମ ସେପଟେ ଦ୍ଵିତୀୟ ସମୁଦ୍ର ତମର।
ହଁ ପା।
ଆଁମର ଦ୍ୱିତୀୟ ସମୁଦ୍ର ହଁ। ଆମ ଗାଁ ରେ ଗୋଟେ ଗୋରା ଲୋକ ଆସିଲେ ବି କଳା ପଡିଯିବ।
କଳା ପଡ଼ିଯିବ।
ଉଁ।
ଆଉ କଣ କରିବୁ ଯଦି ନ ମିଳିଲା କତୁରୁ ଆଉ କଣ କରିବୁ।
ବାହାଘର ପୂର୍ବରୁ ଯେତିକି ପୁରା ଗୋରା ଥିଲି ଏଠି ଅଧା କିଏ ବାହା ହେନେଗୋରା ଦେଖାହୁଏ ମୂ କଳା ହୁଁ ମୁଁ କଳା ନୁହଁ ମାନେ ଏତିକି ଥିଲି। ଟିକେ କମିଯାଇଛି ହଁ।
ହୁଁ ପାଣି ନେଇକି ଆଉ କିଏ କଣ କହିବ।
ତାପରେ ଯେତିକି ମୋଟା ଥିନି ମେନ୍ ତ ମୋଟା କମି ଗଲା ଯେତିକି ମୋଟା ଥିନି ମୋଟା କମିଗଲା। ଏଇଆ ଏଇତ ଜୀବନ ଆଉ କଣ କରିବା। ମୋ ଭଉଣୀ ହେରିକା ବାହାହେଇଛନ୍ତି ସେମାନଙ୍କର ପୁରା ଭଲ ପାଣି ଘର ଭିତରେ ସବୁ ସୁବିଧା।
ଆଉ
ତାଙ୍କର ପାଣି ବୋହିବା ଅଚିନ୍ତା ମୋଭଉଣି ବାହା ହୋଇଚି ଯା ମୋର ପାଣି ଆଉ
ପୁଅ କୁଆ ଯାଇଛି?
ପୁଅଟା ଏଇ ବାହାରେ ଖେଳୁଛି ତା ଯୋଉ କଣ୍ଢେଇ ଗାଡି ଏଇ ଡମ୍ଫର ଦସଚକିଆ ଯୋଉ ଖେଳନା ଧରି ହାଲୋ ମୁଁ କହିଲି ପୁଆଟା ଖେଳୁଛି। ଖେଳୁଛି।
ଓଃ ହ ଏଇଟା ଆମ ଟେ ଗାଧେଇକି ନାଟ କୁଚନ୍ତି। ଆଉ ଗୋଟେ ଦିନ ରେ ରଜ ଯାଉ।
ରଜ ଶୀଘ୍ର ଯିବ ଛୁଆ ଶୀଘ୍ର ଟ୍ୟୁସନ ଆଉ ବିଦ୍ୟାଳୟ ପଳେଇବେ।
ହଁ।
ହୁଁ, ଘରେ ରଖିଲେ ଛୁଆଙ୍କୁ ଚିନ୍ତା ବଢିବ।
ମୁଣ୍ଡ ଖରାପ ହେଇଗଲାଣି ମୋର ଆମ
ହୁଁ ହୁଁ ଆମ ପୁଅଟା ନୁହଁ କି ପୁଅଟା ବି ସୋୟା।
ଟି ସାରିଲାଣି ତିନିହଳ ଡ୍ରେସ ପାଲଟି ସାରିଲାଣି।
ହ।
ଫୁଣି ଅଛି ଦିନମାନ ଏଟା ବଅରାଆଉଛି ସେଟା ପିନ୍ଧି ଦଉଛି ସେଟା ବଅରେ ଆଉଛି ସେ ସୋଟା ପିନ୍ଧ ଦେଉଛି ତା ଭରେ ଆସୁଛି ସେ ଟା ଖୋଲି ଦେଇ ପକେଇ ଦଉଛି। ତୁ ଏଣେ କାମ କରିବୁ ନା ସେଣେ ଯାଇକି ଇଏ କରିବୁ।
ହ ବା ଛୁଆ ଧନ୍ଦା ବୁଝ ହଁ। ତମର ଘରେ ପାଣି ସୁବିଧା ଧୋଇଦବ
ସୁବିଧା ଆମର ପାଣି ଆମର ଏମିତି ସୁବିଧା ଏଠି କୋଉ ସୁବିଧା ନାହିଁ।
ହୁଁ।
ହୋଉଚି ଯେ ମୁଣ୍ଡ ଖରାପ କରି ଦୋଉଚି କାଲି ମାଇନି ଗୋଟେ ଚଟକଣାଟେ ତା ଗଣ୍ଠିିକି ଏକାତରେକେ ବାଜିଲା।
ମା ରଜରେ ମାରୁଚ।
ଆଉ ସେମିତି ହେଲାବେଳକୁ
ନାଁ ମାାରିବନି ଆମ ପୁଅଟା ସେମିତି ହିଁଉନିକି ହୋଉଚି ଯେ ମାରେ ଯେ ମୁଁ ରଜ ତିନି ଦିନ ମାରୁନାହିଁ। ଛୁଆଙ୍କୁ ମାରିଲେ କଣ ହବ ଏ ମନଟା ସମ୍ଭାଳିହବନି ମାରିବ ପୁଣିତି ଏମିତି ଆଉ।
ହଁପା।
ବୁଝେଇଲେ ସେ ବୁଝିବ।
ହଁ।
ତମ ଆଉ ପୁଅ ଟାକୁ ଖାଇବାକୁ ଦେମି ଯାଉଚି ରଖିଚି। ପୁଅଟାକୁ ଖାଇବାକୁ ଦେମି ଯାଉଚି।
ହଁ ପା ଆଉ ଗାଧୋଇକି ଆଇଲାଣି କିଛି ଖାଇନି ତାକୁ ବି ଯାଉଚି ଖାଇବାକୁ ଦେବି। ହୋଉ ରହୁଚି ଖାଇବାକୁ ଦେମି ପା। ଯାଉଚି।